ହୁଁ। ଏଇଠି ଡାଳିମ୍ବ ଜୁସ୍ କରୁଥିଲି ପୁଅ ପାଇଁ।
ହୁଁ ଆଜିିକ ଦିନସରା ବ୍ୟସ୍ଥ।
ହଁ ଏଇ ତା ପାଇଁ ଟିକେ ସେରଲାକ୍ ତିଆରି କରାହେଲା ଘରେ ଯେ ଏଥିଲାଗୀ ତାଉ ଧ ଏଇ କଣ ଗହମ ଅରୁଆ ଚାଉଳ
ହୁଁ।
ଓ ର ସବୁ ଯାଇ
ହୁଁ।
ଏଇ ଯେମିତି ହରଡ଼ ମୁଗ ଡାଲି ଆଉ କଣ ଯାଇ ଏରା ଦୋକାନ ରୁ ଆଣିଥିଲେ ସବୁ। ଯେତକ ଯାଇ ସବୁ ଯାଇ ଆଉ ଏଇ କଣ ମଖାନ ମଖାନା ଆଉ କଣ କି ଏଟା ଗୁଜ୍ ଗୁଜିିବୁଟ ଗୁଜି ଟ ବାଦାମ ଆଉ ଆଖରୋଡ଼
ଉଁ
ସବୁ ମାନେ ଧୋଇଦବା ମାନେ ଚାଉଳକୁ ଡା ତକ ଧୋଇଦବ ଗୁଡା ଗୁଡି କରିଦ ଘରୁଆ ଜିନିଷରେ କାଳେ ଗୁଡି ରହିଯିବ ନା।
ହୁଁ।
ଗୁଡା ଗୁଡି କରିକି ତାପରେ ତାକୁ ଟିକେ ଶୁକେଇ ଦବ ଧୁଆ ଧୁଇ କରି। ତାପରେ ହେଟା ଶୁକିଗଲା ପରେ ଭା ଜି ଦବ ଭାଜି ସାଇଲେ ଥଣ୍ଡା ହେଇଗଲେ ଗ୍ରାଇଣ୍ଡିଂ ହବ ଆଉ।
ଓହୋ। ଭଲ ଲାଗିବ ବା।
ହଁ ଏଇଟା ସେରଲାଗ ତ ଆଉ ସବୁ ପକେଇକି ଆଉ।
ହୁଁ ହୁଁ ହୁଁ।
ହୁଁ ହୁଁ। କିଣାଟା କଁ ସବୁ ମିଶୁଛି ବାହାର ଜିନିଷ କେମିକାଲ ଘରିକା ମିଶୁଥିବ ନା। ଘର ତିଆରିଟା ଭଲ୍।
ହୁଁ।
ଏ ଘରେ ତିଆରି କରାହେଲା ତା ପାଇଁ ଆଉ।
ଆଜି କଁ ରୋଷେଇ ହେଇଥିଲା।
ଏ ଭାତ ଆଉ ଅଁ ଏ ବଡି ଚୁଡା କରିଥିଲି। ଆଳୁ ଚଟଣି କରିଥିଲି ଆଉ ବାଇଗଣ ଟମାଟୋ ସେକି ଦେଇଥିଲି ଆଉ।
ହୁଁ ଆମର ହେଇଥିଲା ଭାତ ପୋଟଳ ଆଳୁ ତରକାରୀ ହେଇଥିଲା। କରିଡ ପିଠଉ ଦେଇକି ଭଜା ହେଇଥିଲା ଆଉ ହେରା ବେସରରେ ବି ହେଇଥିଲା।
ଉଁ ହୁଁ କରିଡ ବେସରଟା ମତେ ଆସୁନି।
ମତେ ଆସୁନି ଦିଦି କରିଥିଲେ ମୁଁ ସେଗୁରା ଖାଇନି ମତେ ବେସର ଜିନିଷ କି ଛି ଭଲ ନୁହଁ ମୁଁ ଖାଇଲିନି।
ହୁଁ ହୁଁ ନାଇଁ କରିଡ ପିଠଉ ଭଜାଟା ମତେ ଭଲ।
ହୁଁ ପିଠଉ ଗୁରା ଗରମ ଗରମ ହେଇଥିବ ତାୱାରୁ ନେଇକି ସାଙ୍ଗେ ସାଙ୍ଗେ ଖାଇବ ମୁଁ ଆଜି ଭା ତ ବି ଖାଇନି ରୁଟି ଖାଇଛି ରୁଟିକୁ ତରକାରୀ ଖାଇଥିଲି।
ଓହୋ।
ମୁଁ ଦିନେ ଦିନେ ଭାତ ଖାଉନି ମୋଟା ଲାଗି।
ତମେ ମୋଟା ହେଇଯାଉଛ କି।
ହଁ ଚଉଷଠି।
ଇଏ ଝିଅ।
ଫଟୋ ଛାଡିବି ଦେଖିବ।
ହି ହି ହି।
ଅଣସ୍ତୁରୀ ହେଇଯାଇଥିଲି ଚଉଷଠିିକି ଆସିଲି।
ମୁଁ ଏଇ ବାହାଘର ପୂର୍ବରୁ ଡାଇଟିଂ କରୁଥିଲି ଏବେ ଆଉ ଡାଇଟିଂ ଫାଇଟିଂ କିଏ କରୁଛି।
ନାଇଁ ମ ମୁଁ ଏଇ ବାହାଘର ପରେ ଇନ୍ତି ମୋଟା ହେଇଗଲି ନହେଲେ ବାହାଘର ପୂର୍ବରୁ ମୋଟା ଥିଲି। କିନ୍ତୁ ଇନ୍ତି ସଡନ୍ ମୋଟା ହେଇଗଲି କଁ ଆଙ୍କ ଘରେ ବେଶୀ ଭଲ ମନ୍ଦ ଖାଇ ଦଉଛି କି। ସେଇଟା ମେଟର ନୁହଁ ମୁଁ ଯୋଉ ଖାଇକି ବସିବି ଶୋଇପଡିବି ସାଙ୍ଗେ ସାଙ୍ଗେ ନୁହଁ କି ଆମ ଘରଠି ମୁଁ ଖାଇବି ଚାରିଆଡେ ବୁଲିବି ସାଙ୍ଗସାଥି ମେଳ କରିକି
ହୁଁ ହୁଁ।
ଏବେ ମେଘୁଆ ପାଗ ହଉଚି, ନୁହଁ?
ହଁ ହୁଁ ଆଜି ଟିକେ ମୁସୁ ମୁସିଆ କରିଥିଲା ପାଗଟା।
ମାନେ ସକାଳୁ ବେଳେ ମେଘୁଆ ପାଗ ହେଲା ତାପରେଠୁଁ ଖରା ହେଲା ଯେ ଏବେ ଗୁରୁ ଗୁଳି ଲାଗୁଛି
ହୁଁ।
ଆଉ ପୁଅ କଣ କରୁଛନ୍ତି?
ହେଇଇ ବାହାରେ ବୁଲୁଛି ତାକୁ ଦେଇକି ଆସିଲି ଡାଳିମ୍ବ ଯୁସ୍ ପିଇବ ବୋଲି
ତାଙ୍କ ଦେହ ଭଲ ରହୁଛି?
ହୁଁ ଭଲ ଅଛି ଏବେ।
ଓଃ
ହୁଁ କଣ କରୁସନ୍ତି ଘରେ
ଶାଶୁ ଶ୍ୱଶୁର ଏଠି ଟିକି ଝିଅକୁ ଖେଳଉଥିଲେ ଯା ଏଠି ବସି ଥିଲେ ମୁଁ ବସିଥିଲି ଛାତ ଉପରେ ଆଉ।
ହୁଁ ହୁଁ।
ଘରେ ଗରମ ହେଲା ଯେ
ହୁଁ।
ଏସିରେ ବି ସବୁବେଳେ ରହିବା ଭଲ ନୁହଁ ଦେହ ବିନ୍ଧା ହଉଛି।
ହଁ।
ସେଥିପାଇଁ ମୁଁ କହିଲି ଛାତକୁ ଚାଲଟେ ବୁଲିକି ଆସିବା।
ହଁ ହଁ।
ଆଉ ରାତିରେ କଣ ରୋଷେଇ ହବ?
ଭାତ ଡାଲି ଆଳୁ ବାଇଗଣ ଭର୍ତା କରିଦେବି
ହୁଁ ଦି ଓଳି ଭାତ ହଉଚି
ଡେଲି କରୁଚି ବର୍ଷା ପାଗକୁ ଭଲ ଲାଗିବନି!
ନା ଆମର ସ କାର ଓଳି ଗୋଟେ ଥର ଭାତ ହଉଚି ଏଇ ଶୀତ ଦିନେ ଦି ଓଳି ହଉଚି ଆଉ ରାତିରେ ରୁଟି ହଉଚି।
ହଁ ରୁଟି ଯେ ରୁଟି ଡେଲି କଲା ବରସେ ଦଉନାହାନ୍ତି ଦିନେ ଦିନେ ନହେଲେ ରୁଟି ଟା ଭଲ ଲାଗିବନି। ଆଉ ମେ ମେଘୁଆ ଦିନେ ଭଲ ଲାଗିବ ଖାଇବାକୁ!
ରୁଟି କରିଦେବି ଆଉ ଟିକେ ଯାଉ।
ହୁଁ। ତମର କଣ ଡେଲି ରୁଟି ଖାଉଛ?
ହୁଁ, ମୁଁ ରୁଟି ଖାଉଛି। ଶାଶୁ ଖାଉଛନ୍ତି ଡାଇବେଟିସ
ଓହୋ, ହଁ!
ସେ ରୁଟି ଖାଇବେ ତାଙ୍କ ପାଇଁ ଯଉ କରୁଛି ମୁଁ ବି ଖାଇଦଉଛି। କାଲି ଶ ରାତିରେ ବଳିଥିଲା ତିନିଟା ଯେ ଆଜି ସକାଳୁ ମୁଁ ଆଉ ଭାତ ଖାଇଲିନି ରୁଟି ଖାଇଦେଲି ମତେ ଭାତ ଏତେ ଭଲ ନୁହଁ ରୁଟି ଖାଇଦବି।
ହୁଁ ହୁଁ। ହୁଁ, ମୁଁ ବି ମତେ ଭାତ ଦେଲେ ମାନେ ଭାତ ନଦେଲେ ଖୋଜିବିନି ମୁଁ!
ଇଆଡୁ ହିଆଡୁ ଖାଇଦେଇକିି ବଇଚି
ହୁଁ ଆଉ ବରାଳ ବାଲୁଙ୍କେଶ୍ଵର କେବେ ଯିବ?
ଯିବା ଆଜି ଆସିବା ଅଛି ଯେ ଦେଖିଆ ଯୋଉ ଇଏ କହିଥିଲେ ବର୍ଷା ପାଗ ଟିକେ ହେଇଯାଉ ଯିବା ଆଉ ଆଉ ଶୀତ ଧରିକି ଗଲା ମାନେ ଯଉ ସେ ଶୀତ ହବ, ଛୋଟ ପିଲା ଆଗ ଦେହ ଖରାପ ହେଇଯିବ ଏକାଥରକେ ଥଣ୍ଡାରେ।
ହୁଁ।
ଇଏ କହୁଥିଲେ ନହେଲେ ଶୀତ ଆଡକୁ ଯିଆ ମୁଁ ମନା କରୁଥିଲି ତାପରେ ବର୍ଷାରେ ଗଲେ ବି ହଇରାଣଟେ ହବ। ଗରମ ଦିନେ ଯାଇ ହବନି ବର୍ଷା ଦିନେ ଯାଇ ହବନି ଶୀତ ଦିନେ ଯାଇ ହବନି କୁଆଡେ ଯିବୁ ହାଉ ହୁ ହୁ।
ଗରମରେ କୁଆଡୁ ଘରୁ ବାହାରି ହଉନି।
ହଁ।
ତାହେଲେ ବର୍ଷାରେ ବି କୁଆଡେ ବାହାରି ହବନି।
ହୁଁ। ଆଉ କୁଆଡେ ଯିବୁ ହଁ ପା। ନା ଏବେ ପାଗ ଟିକେ ଭଲ ପାଗୋଡା ପାର୍କ ଯିବୁ।
ହୁଁ ହୁଁ ଯାଅ ବୁଲିକି ଆସିବ ଭଲ ଜାଗାଟା।
ହୁଁ।
ଆଉ ପୁରୀ ଗଲାବେଳେ ଆଉ କୁଆଡେ ଯିବ ବରାଳ ବାଲୁଙ୍କେଶ୍ୱର।
ହୁଁ।
ଆଉ କୁଆଡେ ନା ସେଇ ଗୋଟାକ?
ନା ଘଟଗାଁ ଯିବୁ।
ହୁଁଉଁ।
ଡେଲି ଏଇ ଆ ଅଲଗା ଦିନ ମାନଙ୍କରେ ଗଲେ ହବ। ଗୋଟେ ଦିନରେ ଗଲେ ହବନି।
ହୁଁ ହୁଁ ଘଟଗାଁକୁୁ ନାଇଁ ତାପରେ ଘଟଗାଁକୁ ପୁରୀ ଗୋଟେ ରୁଟ ନୁହଁ ଅଲଗା ଅଲଗା ରୁଟ। ଗୋଟେ ଦିନରେ ଯାଇହବନି ଏଠି ପୁରୀ ଗଲ ପୁରୀ ଯାଇକି ଯୋଉ ସିଆଡ଼େ ଯିବ ବରାଳ ବାଲୁକେଶ୍ୱର ଯିବ ମାତାମଠ ଯିବ। ସେପଟ ସବୁ ଏରିଆ ଯିବ। ସେପଟେ ଜାଗାଗୁଡା ସବୁ ଗଲ ବୁଲିକି ଆସିଲ। ଏପଟେ ଏଇ ଜାଗାଟା ଘଟଗାଁ ଅଲଗା।
ହୁଁ। ଆକୁ ଧରିକି ଗଲେ ତାପରେ ପୁଣି ଖାଇବା ଫାଇବା ତିଆରି କରି କା ପାଇଁ ନିଆ ହୋଉଚି ନା କୋଉଠି କଣ କରିବୁ କହିଲେ।
ନା ନା।
ଆଉ ସେ କଣ ବାହାର ଜିନିଷ ତାକୁ ଏଇନା କଣ ଦିଆ ହେଲାଣି କି।
ନାଇଁ ବୈଷ୍ଣ ଦେବୀ ଯାଇଚ?
ନା କିଛି ତ ଯାଇନ ଆଉ।
ତମ ଗାଁଠୁ ପା ଖ ଜାଅ ଭାରି।
ଇଏ ଛୋଟ ପିଲା ପରା କୁଆଡେ ଯିବ କହିଲ ଧରିକି ତାକୁ। ଏଠି କଟକ ଗୋଟେ ପାର୍କ ଯିବୁ ବୋଲି ଯୋଉ ବାହାରିଥିଲୁ ତା ପାଇଁ ସେଠି ଉପମା ତିଆରି କରିଥିଲି ସୁଜି ଉପମା ଗାଜର ଆଳୁ ଟମାଟୋ ହରକା ପ କେ କି କରିଦେଇଥିଲି। ତାପରେ ପୁଣି ଫଳ ହରିକା କାଟିକି ରଖିଦେଇଥିଲି। ସବୁ ଟିଫିିନ କରିକି ରଖିଥିଲି ଏଇ ଭାତ ବସେଇକି ଯାଇଥାନ୍ତୁ ତାର ଦିଥର ଖାଇବାଟା ହେଇଯାଇଥାନ୍ତା ନା ନାଇଁ ପେଟଟା ଫୁଲ ହେଇଥାନ୍ତା। ଆଉ ସବୁଠି କଣ ସବୁ ଜିନିଷଟା ମିଳିବ କି ବାହାରେ କଣଟେ ଦୋବୁ ଫଳ କିଣିକି ଦୋବୁ ଆଉ କିଛି କିଣିକି ଦେଇପାରିବନି। ଯାଇଥିଲୁ ଦିନେ ନୟାଗଡ ଏଇ ସୁନା କିଣିବାକୁ ଯେ ହେଇ ଆକୁ ଧରିକି ଯାଇଥିଲୁ ତାକୁ ଭୋକ ଲାଗିଲା ମାନେ ଘରୁ ତିଆରି କରିକି କିଛି ନେଇନୁ ଏଇ କହିଲେ ନାଇଁ ମ ଏଇଠୁ ଫଳ ହରିକା କିଣିକି ଦେଇଦବା ଗୋଟେ ଥର ଖାଇବ ତ ନେଇଗଲୁ ପାଞ୍ଚଟା ଛଅଟା ବସିକି ଆସଲା ବସିକି ହେଲାଣି ନଅଟା ସାଢେ ନଅଟା ସେଇ ଫଳ କିଣିକିରି ଫଳ ଖାଇ ଖାଇକା ଆସିଲା।
ହୁଁଉଁ।
ଖାଲି ବୁଲେଇକି ଫଳ ଖୁଆଇବ ଆଉ।
ପିଲା ଯେମିତି ଆମେ ବି ସେମ୍ ଆମେ ଫଳ ଖାଇକି ରହିପାରିବା କି ତାଙ୍କ ଖାଦ୍ୟ ହେଲା ହେଇ ଛତୁଆ ହୋଉ ସେର୍ଲାକ ହୋଉ ସେମାନଙ୍କର ସେଇଟା ଶକ୍ତି ଆମେ ନୁ ଦିନ ଯାକ ଭାତ୍ ତ ନ ଖାଇକି ଏ ଛତୁଆ ଏକା ଖାଇକି ବିସ୍କିଟ ହେକା ଖାଇକି ଫଳ ହେ ଖାଇକି ରହିପାରିବା।
ହୁଁ ଫଳଟା କେତେ ଏଇ ପାଣି ହେଇ ଫଳଟା।
ହଁ ପାଣିଆ ଜିନଷ ପିଲା ମୁତି ଦେଲେ ଗଲା।
ହୁଁଉଁ। ତାରେ ଏଇ ଟାଇମଟା ତମେ ଯେତେ ଭଲ ମନ୍ଦ ତିଆରି କରିକି ଦିଅ ଯେତେ ପ୍ରକାରଆ ତାଙ୍କ ପାଟିକି ରୁଚିବନି।
ହୁଁ।
ତା ପାଇଁ ଏତେ ହଇରାଣ ହୋଉଚି ଏକାଥରେ କେତେ ତିଆରି ହୋଉଚି ଦିନେ ଦିନେ ଖାଉନି। କଣ କରିବୁ ରାଗ ଲାଗୁଚି ହେଡେ ପରିଶ୍ରମ କରି ସେଇଠି ଓଟସ କରେଇବୁ ଓଟସ ଦିନେ ଦିନେ ଖାଇଦବ ଦିନେ ଦିନେ ଖାଇବନି। ହେଇ ଦଲିଆ କରିବି ଦଲିଆ ଖାଇବ ହେଇ ଦିନେ ଦିନେ ଦଲିଆ ଖାଇବନି ଦଲିଆ ଖିରି, ଦଲିଆ, ଉପମା କେତେ କଣ କରିବ, ଦିନେ ଦିନେ ଆଳୁ ପରଟା ଦିନେ ଦିନେ ରୁ ଟି କେ ଆଉ ହଁ ଏଇଠି ଆଜି ଖାଇଥିଲା ଭାତ ଡାଲି, ହେଇକି ବଡି ଆଁ, ଭାତ କୁ ଆଳୁ ଚଟଣି ଖାଇଥିଲା ଆଉ ବଡି ଚୁରା ଖାଇ ଦେଇଥିଲା। ଦେଲେ ସବୁ ଦିନେ ଦିନେ ଖାଇଦଉଛି ଟିକେ ଟିକେ କରିକି, ଆଉ ଦିନେ ଦିନେ ମୁୂଳରୁ ଖାଉନି।
କାଲି ଦିନଟା ଯାକ କିଛି ଖାଇଲାନି, ଏଗାର ଟା ବସିକ ଖାଇବା ଟା ଖାଇଲାନି, କି ହେଇ ତିନିଟା ବସିକି ଖାଇବା କଥା ଖାଇଲାନି।
ହୁଁ।
ନାଇ ଟିକେ ଦୃଷ୍ଟି ହେଇ ଯାଇଥିଲା ବୋଧେ, ତା ଖାଇବାରେ କାଳେ କା ନଜର ଲାଗି ଯାଇଥିଲା ବୋଧେ। ହୁସ
ହୁଁ।
ଖାଇବା ତ ମୁଳୁରୁ ଖାଇଲାନି ଆଉ, କାନ୍ଦୁନି କିଛି ନାଇଁ। ଖାଲି ଖାଇଲାନି, ତାପରେ ତାକୁ ଟିକେ ଝାଡି ଦେଇକି ସେଇଟାକୁ ନିଆଁରେ ପଡିଦେଲି ଯେ ମାନେ ବା ସ୍ନା ଫାସ୍ନା କିଛି ବି ହେଲାନି ପାଞ୍ଚଟା ଲଙ୍କାରେ।
ଏ ମା।
ଉମ ତାପରେ ଏଇ ଦିଷ୍ଟିଆ ଔଷଧ ଟିକେ ଆଣିଲୁ, ଘୋରିକି ସିଏ ଚାଟିଲା ମୁଁ ଟିକେ ଚାଟିଦେଲି। ତାପରେ ଏଠି ଖାଇଲା।
ଉଁ, ହଁ।